ହାଲୋ, ହଁ ଜୟ ଜଗନ୍ନାଥ ହଁ। ହଁ ହଁ କୁହନ୍ତୁ ହଁ।
ଥିଲି ତାହେଲେ ଆର୍ଥରକ ଗୁଣ୍ଡିଚା ମନ୍ଦିରରେ।
ହଁ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କର ଦର୍ଶନ ବି ବହୁତ ବଢିଆ ହେଲା ଠାକୁ କୁର ର ମୋଡ଼ ନେଲେ ସେଇଟା ମଧ୍ୟ ବି ତାଙ୍କର ଘଣ୍ ଘଣ୍ଟ କାହାଳିୀ ମୃଦଙ୍ଗ ବାଜିକି ପ୍ରୋସେସନେ ଠାକୁର ବି ରଥ
ଆଜ୍ଞା।
ହ୍ୟାଲୋ ହଁ ସୁବ୍ ହଁ ହଁ ହଁ। ତା ପରେ ପରେ ମୋଡ଼ ହେଲା ସେଇଟା ବି ଦେଖିଲୁ ଆ ତା ଭିତରେ ମଧ୍ୟ ବି ପ୍ରସାଦ ସେବନ କଲୁ, ପ୍ରସାଦ ବି ସେବନ କରିବା ପାଇଁ ଯୋଉ ଭିଡ ବା ଆରେ କୁହନ୍ତୁନି କୋଉଠି ଟିକେ ଖାଇନୁ ଅବଶ୍ୟ ସେ ପଣ୍ଡା ମାନଙ୍କୁ ଧରିଲା ହଁ କୋଉଠି ଟିକେ ଖାଇବୁ ଦ କୋଉଠି ତ ବସିକି ତ ଖାଇବୁ ନା। ହେଲେ ବସିବା ପାଇଁ ମଧ୍ୟ ବି ସୁବିଧା ନାହିଁ, ଅଁ ଯାହା ହଉ ସେ ଗୋଟେ ଜଣ ପଣ୍ଡାକୁ ଧରିଲା ପରେ ଚି଼ହ୍ନା ପରିଚିତି ଜଣେ ଥିଲେ, ତାଙ୍କର ସେ ପୁରୀ ସାଇଡର ଲୋକ ଜଣେ ଯାଇଥିଲେ ଆମ ସାଙ୍ଗରେ ସେ ଗୋଟିଏ ପଣ୍ଡାକୁ ଧରିଲେ ଧରିଲା ପରେରେ ସେ କହିଲେ ଆପଣମାନେ ବସନ୍ତୁ ଏଇଠି ବସନ୍ତୁ ମୁଁ ଆଣିକି ଦେଉଛି।
ଆଜ୍ଞା।
ଆଉ ସବୁ ପ୍ର୍ରକାର ଖାଦ୍ୟର ବନ୍ଦୋବସ୍ତ କରିଥିଲେ, ସବୁ ମୁ ଭଲ ସନ୍ତୋଷଜନକ ଖାଇବାଟା ହେଲା, ଖାଇ କିରି ତାପରେ ପୁଣି ଫେରିଲୁ ଆଉ ସେତେବେଳେ ହିଁ ଦେଖିଲି ଯେତେବେଳେ ଅବଢା ପଇସା ଦବା ସମସ୍ତେ ଯାଇଛନ୍ତି ଯେଉଁଠୁ ସମସ୍ତେ ଯେଝା ଜାହାର ଅବଢ଼ାର ପଇସାଟା ଦେବା ପାଇଁ ବାହାରିଲା ବେଳକୁ ମୋର ସେଥିର ପର୍ସ ଖାଲି ତା ସହିତ ନେବି ଘରକୁ ଟିକେ ଅଭଢା ଧରିକି ଆସିବି ଏଇଟା ଚିନ୍ତାଧାରା ନେଇଥିଲି।
ଆଜ୍ଞା।
ତଥାପି ଆମର ସେ ପଡିଶା ରେ ଯେ କହିଲେ ଆପଣ ମୋ ଠାରୁ ନେଇଯାଆନ୍ତୁ।
ହୁଁ ହୁଁ।
ଘରେ ମତେ ଦେଇଦେବେ ଆଉ
ଆଜ୍ଞା।
ଆଁ ତାପରେ ଯେଉଁ ଟିକେ କାନିିକା ଧରିକିରି ଆସିଥିଲି। ଘରକୁ ଘରେ ପିଲାମାନେ ସବୁଥିଲେ ହଁ ଆଉ ତ ସେ ଖିରା ବି ଟିକେ ବଢ଼ିଆ ଫେମସ୍ ପୁରୀରେ।
ଖୀରା ଖୀରା।
କ୍ଷୀରା କ୍ଷୀରା ବି ଆଉ ଗୋଟେ ଗୋଟେ ଥରେ ଯାଇଥିଲୁ ସୁନାବେଶ ଠାକୁରଙ୍କର ସୁନାବେଶରେ ଯେଉଁ ଆମର ଯେଉଁ ଅଛି କଣ ହେଉଛି ନା କି ଛକ ମେଡ଼ିକାଲ ଛକ।
ମେଡ଼ିକାଲ ଛକ।
ମେଡିକାଲ ଛକ ପାଖରୁ ଚାଲିଲୁ ସେଇ ତାଳବଣିଆ ରେ ଗାଡି ଥୋଇକିରି ଗୁଣ୍ଡିଚା ମନ୍ଦିର ରେ ସେଠି ତା ପୁରା ବାରିକେଟ ଛକ କି ଯଦି ପ୍ରତ୍ୟେକ ଜାଗା ମାନଙ୍କରେ ପୋଲିସ ମାନେ ଘେରକି ରହିଥାନ୍ତେ ଆଉ। ଆଉ ସେ ଗୁଣ୍ଡି ଚା ମନ୍ଦିର ପର୍ଯ୍ୟନ୍ତ ତାଳବଣିଆରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଟୋରେ ଆସିଲୁ ସେ ଏଠୁ ମଧ୍ୟ ବି ଯେଉଁ ଗୁଣ୍ଡିଚା ମନ୍ଦିରରୁ ଚାଲି ଚାଲି ଆସିଲୁ ସେଠି ମଧ୍ୟ ଟଙ୍କା ଦଶ ଟଙ୍କା ଦେଇଥିଲେ ବି ଅଟୋ ଆସିକିରି ଏଇ ଯୋଉ ଇଏ ମେଡ଼ିକାଲ ଛକ ପାଖରେ ଛାଡ଼ିଥାନ୍ତା? କିନ୍ତୁ ଆଉ ସମସ୍ତେ କହିଲେ ନାଇଁବା ଦଶ ଟଙ୍କା ଦେଇକି ଯିବା ଏଇଠୁ ଏତିକି ବାଟ ଚାଲିକିରି ପକେଇବା ଆଉ ଲୋକ ସମାଗମ ପ୍ରବଳ ହେଇଛି ତେଣୁ ଚାଲିକିରି ପଳେଇ ଆସିଲୁ ଆଉ ଆସିଲା ପରେ ଏଇଠୁ ତ ପୁରା ହୁଁ ମେଡ଼ିକାଲ ଛକ ପାଖରୁ ଚାଲିଲୁ ଆଉ
ଆଜ୍ଞା।
ଅବଶ୍ୟ ଚପଲ ଫପଲ ପର୍ସ କିଛି ଦବା ରଖିବାର କିଛି ଆବଶ୍ୟକ ନାହିଁ କାହିଁକିନା ଠାକୁରଙ୍କ ସିଂହଦ୍ୱାରରେ ତ ଠାକୁର ଅଛନ୍ତି ସୁନାବେଶ ହେଇକିରି ଆଉ
ଆଜ୍ଞା ଆଜ୍ଞା।
ହଁ ଆଉ ସେଠି ଠାକୁରଙ୍କ ପାଖରେ ଆଉ ତମେ ଠିଆ ହେବନି ତମକୁ ଟେକି ଟେକି ନେଇକି ପଦାରେ ଛାଡ଼ିଦେବେ ଏତେ ଭିଡ଼ ଠେଲା ପେଲା ଠେଲା ପେଲା ଯାହା ହଉ ଠାକୁରଙ୍କର ତାଙ୍କ ପ୍ରଭୁଙ୍କ ଦୟାରୁ ସେ ବି ଗୋଟେ ଦୃ ସେ ବି ଭଗବାନଙ୍କ ଦୟାରୁ ଦେଖିପାରିଲି ଇଚ୍ଛା ବି ଥିଲା ଆଉ ଗୋଟେ ଇଚ୍ଛା ଟିକେ ଅଛି। ରଥ ଟଣା ଯୋଉ ଠାକୁର ସିଂହଦ୍ୱାରରୁ ଯୋଉ ରଥ ଟଣା ହବ ସେଇଟାକୁ ଦେଖି ଦେଖିପାରିନି ସେଇଟା ତାଙ୍କର କେବେ ତାଙ୍କର ଇଚ୍ଛା ହେବ। ତାଙ୍କ ଡୋରି ତ ନ ଲାଗିଲେ ଆମେ ଯାଇପାରିବୁନୁ ତାଙ୍କ ପାଖକୁ।
ଆଜ୍ଞା ଆଜ୍ଞା।
ହୁଁ ହୁଁ ତାପରେ ଠେଲି ଠେଲିିକି ତ ଏପଟକୁ ପଳେଇ ଆସିଲେ ଆସିଲା ପରେ ଭୋଗ ଟିକେ ବି ତଥାପି ସେଇଠୁ ପଣ୍ଡାମାନଙ୍କ ପାଖରୁ ଭୋଗ ଟିକେ ଧରିକିରି ଆସିଲୁ ଆଉ ଆସିଲା ପରେ ସେଠି ବା ଟେରେ କ୍ଷୀରା ଖାଇଲୁ। ପୁରା ମନ ଶାନ୍ ନ୍ତି ହେଇଗଲା। ସେଦିନ ଏକାଦଶୀ, ସୁନାବେଶ ତାଙ୍କର ଏକାଦଶୀ ଥାଏ ନା। ଆଉଁ ମୁଁ ବି ଏକାଦଶୀ କରେ। ଆଉଁ
ମାନେ ବା ମାନେ ସବୁ ଏକାଦଶୀ କରନ୍ତି ନା ଚାରି, ବାର
ବାରମାସୀ ଏକାଥି, ହଁ।
ଆଜ୍ଞା, ଆଜ୍ଞା।
ଦିନ ଯାହା ହୋଉ ଆଉ ତ କୋଉଠି ବାହାରେ ଖାଇବାର ନାହିଁ? ତେଣୁ ଆମର ସେ ମୁଁ ପିଲାମାନେ ସବୁ ଯାଇଥିଲେ, କହିଲେ ଲେ ଏଇଠି ଛେନା ଏ ଯୋଉ ଖୀ ଯୋଉ ରାବିଡ଼ି ଛେନା। ସେଇଟା ବି ଦେଲେ ଖାଇଲୁ, କ୍ଷୀରା ବି ଧରିକିରି ଆସିଲୁ। ନିଜେ ବି ଖାଇଲୁ। ଖାଇକିରି ଆସିଲୁ। ଆସିକିରି ପହଞ୍ଚିଲା ଅଳକୁ ରାତି-ଇଁ ସାଢ଼େ ଦୁଇ ତିନି ହେଇଗଲା ଆଉ।
ଆଜ୍ଞା, ଆଜ୍ଞା।
ହୁଁ, ହୁଁ, ଏଁ ମାନେ ଆର ବର୍ଷ ତା, ଆର ବର୍ଷ ଯାଇଥିଲୁ। ଆର ବର୍ଷ ଗୁଣ୍ଡିଚା ମାଆଙ୍କ ପାଖକୁ ଯାଇଥିଲୁ, ଦର୍ଶନ କରିକି ଏକାଥରେ ଯାହା ହଉ ସେମିତି ଆସିଲୁ। ଏବର୍ଷ ଠାକୁରଙ୍କ ଯଦି ଇଚ୍ଛା ଥିବ, ଯିବି ନହେଲେ ନାହିଁ ଆଉ।
ନାଇଁ, ଏଥରକ ମାଁ, ମୁଁ ତ ଥିବି ବାହୁଡା ଅଳୁକୁ।
ବାହୁଡ଼ା ଅଳୁ କୋଉଠି ଥିବେ?
ମୁଁ, ଆମର ସେବା ଅଛି ସେଠି। ବୁଝିପାଇଲେ! ଆମର ମି ମିନିମମ୍ ଚାରି ଦିନ ଯାକ ଆମେ ସେଠି ଖାୟା ପିଆକୁ ଦଉ। କୋଉଠି? ଆମର-ର-ରଁ ପୋଲିସ ଷ୍ଟେସନ୍ ଯୋଉ ଅଛି। ମନ୍ଦିର-ଅ-ଅ ମନ୍ଦିର ପ-ପ୍ରଶାସନ ପୋଲିସ ବୁଝିପାଇଲେ? ତା ସାମ୍ନାରେ, ହଁ ତା, ସାମ୍ନାରେ ଆମର ଅଛି, ଫୁଡ୍ ଷ୍ଟଲ୍ ଲଗା ହେଇଥିବ। ଲେଖା ହେଇଥିବ, ଶ୍ରୀକ୍ଷେତ୍ର ଭାଗବତ ଚାରିଟେବୁଲ୍ ଟ୍ରଷ୍ଟ। ବୁଝିପାଇଲେ? ସେଇଠୁ, ଆମର ତିନି ଦିନ ଯାକ ଖାଇଆକୁ ଦିଆ ହୁଏ।
ହେଟା ଶ୍ରୀମନ୍ଦିର। ବାହୁଡ଼ା ଆଗ, ମାନେ ସେଇଟା ତା ମନ୍ଦିର ପାଖ ନା ଗୁଣ୍ଡିଚା ମନ୍ଦିର ପାଖ?
ନା, ନା, ନା, ଆପଣଙ୍କର କହିଲି ନା ଯୋଉଠି ଆମର, ପ-ଅ ମାନେ ମନ୍ଦିର ର ସ ମନ୍ଦିରର ଯୋଉ ପ୍ରଶାସନ କାର୍ଯ୍ୟାଳୟ ଅଛି, ପୋଲିସ ଷ୍ଟେସନ୍ ଯୋଉ, ମରିଚିକ୍ ମରିଚିକାଟ ଛକ୍, ଛକ ଯୋଉଟା।
ହଁ, ହଁ, ମରିଯା, ହଁ।
ହଁ, ସେଇ ଜାଗାରେ ତା, ଜଷ୍ଟ ଆମର ମନ୍ଦିରଠୁ ହବ ପାଁଆଶହ ମିଟର ତମା ଆଉ। ବୁଝିଲେ? ସେଇଠି ଆମର ସବୁଳେ
ଯୋଉଠି ଏବେ ଏବ୍ ଏବେବ୍ ମୁଁ, ମୁଁ ମଧ୍ୟ ବି ଏବେ ବି ଯାଇଛି। ଏବେ ମାନେ ଅଁ ଶେଷ୍ ତ, ରଜ ପ୍ରଥମ ରଜ ଦିନ ରାତିରେ ବି ଯାଇଥିଲି।
ଆଜ୍ଞା।
ସିଠୁ ପିଲାମାନେ ସବୁ ଆସିଥିଲେ। ଆମର ସବୁ ବନ୍ଧୁବାନ୍ଧବ, ପୁତୁରା, ଝିଆରିି, ଆଉ ଅନ୍ୟାନ୍ୟ ସବୁ ଆସିଥିଲେ ଘରୁକୁ ଏଠିକି, ଆସିଲେ କହିଲେ ଯି ଯିବା ଟିକେ ପୁରୀ। ମୁଁ, କହିଲି ପୁରୀରେ ତ ଠାକୁର ତ ସମେସ୍ତେ କହୁଚନ୍ତି ଠାକୁର ମୋର। ଠାକୁରୁଙ୍କୁ ତ ସମେସ୍ତେ କୁଣ୍ଡେଇବାକୁ ଇଚ୍ଛା। ଆଉଁ -ଉଁ ଚାଲ ଦେଖିବା କଣ ହବ? ରାତି-ଇଁ ଆଟ୍ଟା, ସାଢ଼େ ଆଟ୍ଟା ଳୁ ବାହାରିଲୁ। ଗଲା ପରେ କହିଲା, ଆଗ ଟିକେ ସମୁଦ୍ରରେ ଟିକେ ଯିବା। ଆଉ, ଟିକେ ବୁଲାବୁଲି କରିକି, ତା'ପରେ ଠାକୁର ଦର୍ଶନ କରି ଫେରିବା ଆଉ। କାରଣ ଗାଡ଼ି ଏପଟରେ ଠାକୁରଙ୍କ ଭିତରେ। କେତେ ସମୟ ଲାଗିବ ଏହା ଚିନ୍ତାଧାରା ନେଇକିରି ଆଗ ସମୁଦ୍ର ପାଖକୁ ଗଲେ। ଏଠି ବୁଲାବୁଲି କରି ଆସିଲା ବେଳକୁ ଯୋଉ। ଆମର ଗାଡ଼ି ମାନେ ଲୋକ ଏଣ୍ଟ୍ରି କରନ୍ତି। ପ୍ରବେଶ ଦ୍ୱାର ପାଖୁରୁ ଗହଳି। ମାନେ ତ କେତେ ଭିତର। ଭିତରେ ତ କେବେ ଏମିତି ବୁଲାଣି ଏମିତି ବୁଲାଣି ଏମିତି ଏଇ ସାପ ଭଳିଆ ହେଇଛି। ସେ ତ ପ୍ର। ପ୍ରବେଶ ପାଖରୁ ଏତେ ଲୋକ ପୁରା ମୁଣ୍ଡମାଳ ଆଉ ସେତେବେଳୁକୁ। ଫେରିଲୁଣୁ ହେଇଗଲାଣି ରାତି ସାଢେ ଏଗାରଟା ପାଖାପାଖି ହେଇଗଲା।
ଆଜ୍ଞା।
ମନ୍ଦିର ଏଇ ଯେଉଁ କଣ ସମୁଦ୍ରରୁ ଫେରିଲା ପରେ।
ଆଜ୍ଞା।
ତାପରେ ଆଉ କହିଲୁ ନାଇଁ ଆଉ କାହିଁ ଯିବା କିନ୍ତୁ। ଏତେ ଭିଡ଼ ଧିହରେ ଠାକୁରଙ୍କୁ ଦର୍ଶନ ହବ କି ନହବ ପହଡ଼ ବି ପଡ଼ିଯାଇପାରେ।
ନାଇଁ ସେତେବେଳକୁ ପ୍ରଭୁଙ୍କର ବଡସିଂହାର ବେଶ ଚାଲେ ପା।
ବଡ଼ ସିଙ୍ଗାର ବେସ୍ ଗୀତ ଗୋବିନ୍ଦ ପାଠ ବଡ଼ ସିଙ୍ଗାର ବେଶ ଯେ। ସେଟା ତାଙ୍କର ରାତିଙ୍କର ବି ବେଳେବେଳେ ଠାକୁରଙ୍କୁ ବି ଠିଆ ପଉଡ଼ ବି ହୁଏ। ଆଉ ବେଳେବେଳେ ବି ଠିଆପହଡ ବି ହୁଅନ୍ତି ମାନେ ତାଙ୍କର ଆଉ ସେଦିନ ଆଉ ପହଢ଼ ନାହିଁ।
ଆଜ୍ଞା।
ହଁ ଆଉ ବେଳେବେଳେ ବି ହୁଏ ବଡ଼ସିଂଙ୍ଗାର ଭେଷ ହୋଇକରି ପଅଡ ପଡ଼ନ୍ତି। ହେଲେ ଗେ ସେଦିନ ଶେଷ ରଜ ତାପରଦିନ ସଂକ୍ରାନ୍ତି ଅଛି। ଠାକୁରଙ୍କ ଯଦି ପହଡ଼ ପକେଇ ଦେଇ ପାରନ୍ତି କିଏ କହିବ। କେତେବେଳେ କୋଉ ନୀତିକାନ୍ତି ହୋଉଛି ହଁ ଲୋକ ଏତେ ଅଛନ୍ତି ଆମେ ସେଇ ଧାଡ଼ିରେ। ପହଞ୍ଚିକିରି ପୁଣି ସେ ଜାଗାରେ ପହଞ୍ଚିଲା ବେଳୁକୁ ଠାକୁରୁଙ୍କୁ ପତିତ ପାବନ ଦର୍ଶନ। କରିକି ସେ ଜାଗେ ଯିବା ପାଇଁକି ପାଖାପାଖି ମିନିମମ୍ ଚାରି ଘଣ୍ଟା ସାଢ଼େ ଚାରି ଘଣ୍ଟା ଲାଗିଯିବ।
ଆଉ କାଳେ ଯଦି ପଅଡ ପଡିଯିବ ତେଣୁ ପତିତ ପାବ ଦର୍ସ। ଦର୍ଶନ କରିକି ଫେରିଲୁ ଆଉ ଫେରିଲୁ ବାଟରେ ଯୋଉ। ହୁଁ ସେ ଠାକୁର ସବୁଠି ଠାକୁର ତାଙ୍କର। ଧୂଳିଟିଏ ମୁଣ୍ଡରେ ମାରିଦେଲେ ବି ଠାକୁର ଜାଣିଲେ ଯେ ଆସିଚନ୍ତି ଭକ୍ତ ବୋଲି।
ଆଜ୍ଞା ଆଜ୍ଞା ନିଶ୍ଚୟ।
ତାପରେ ରାବିଡ଼ି। ଛେନା ରାବିଡ଼ି ଟିଏ ବିକ୍ରି କରୁଥିଲେ ଏତେ ଖାସ୍ ନାହିଁ। ବଡ଼ଦାଣ୍ଡ ମାନଙ୍କରେ ଯୋଉ ଷ୍ଟ ଉଁ ପିଲା ସବୁ ଲୋକ ବିକ୍ରି କରୁଚନ୍ତି। ଏତେ ସୁନ୍ଦର ଖାଦ୍ୟ ବି ନାହିଁ ହେଲେ ତଥାପି କଣ କରିବା।
ମା ଆପଣ ଭଲ ଜାଗା କୁ ଯାଇନାହାନ୍ତି ତାହେଲେ ମାନେ ରାବିଡି ର। ଫେମସ୍ ଅଛି ଆମର କୋଉଠି କହିଲେ ଆପଣଙ୍କର ଇଏ କୋଉଠି କହିଲେ ସେଟା ବାଲିସାହି ବାଲିସାହି ଜାଣିଛନ୍ତି ଆଜ୍ଞା ବାଲିସାହି ଆଗକୁ ଟିକେ
ଠାକୁରଙ୍କ ପଛ ମନ୍ଦିରର ପଛପଟ ସାହିଟା ହେଉଛି ବାଲିସାହି ନା
ନା ନା ନା ଯୋଉଟା ସିଂହଦ୍ଵାରା ସାମ୍ନା ଟା ଯୋଉଟା ପଡିନି ସମୁଦ୍ରକୁ ଯୋଉଟା ରାସ୍ତା ପଡିଛି
ହଁ ହଁ
ଏ ଯୋଉ ସିଂହଦ୍ଵାର ସାମ୍ନାରେ ଗୋଟେ ରାସ୍ତାଟା ନାହିଁ ସମୁଦ୍ରକୁ ଯିବା ପାଇଁ
ହଁ ଯୋଉଠି ହିଁ ହୁଁ ହୁଁ
ଯୋଉଟା ଆପଣ ଚୈତନ୍ୟ ମହାପ୍ର ପ୍ରଭୁଙ୍କ ପାଖରେ ଯାଇ ବାହାରୁଛନ୍ତି
ହଁ ହଁ ହଁ ହଁ ହଁ।
ଯୋଉ ସମୁଦ୍ରରେ ଜଣେ ଚୈତନ୍ୟ ଛିଡା ହେଇନାହାନ୍ତି।
ଅଛନ୍ତି ହଁ ସମୁଦ୍ର ପାଖରେ ହଁ ସେଇଠି ଯାଇକି ବାହାରିବେ ହଁ ହଁ ହଁ ହଁ କୁହନ୍ତୁ?
ସେଇ ଯୋଉ ରାସ୍ତାଟା ଯୋଉ ଆପଣ ମା ଦକ୍ଷିଣ କାଳୀ ମନ୍ଦିରକୁ ଯୋଉ ରାସ୍ତାଟା ଦେଖିଥିବେ ସେଇ ସେଇ ରାସ୍ତା ରାସ୍ତାରେ ଗଲେ ବାହାଁ ପଟେ ସାହୁ ସୁଇଟ ଷ୍ଟଲ ଗୋଟେ ଅଛି ବୁଝିଲେ?
ହଁ ହଁ।
ସେ ବହୁତ ପୁରୁଣା ମା ତା ପାଖରେ ବଢିଆ ବଢିଆ ଜିନିଷ ଆପଣଙ୍କୁ ଖାଇବାକୁ ମିଳିବ।
ହୁଁ ସେଟା ମେନ୍ କଣ ହଉଛି? ସେଇ ସବୁ ଆପଣ ଯେମିତି ଜାଣିଛନ୍ତି ସେମିତିଆ ଲୋକଙ୍କୁ ଧରିକି ଗଲେ ବି ପୁରୀରେ ଆଉ କିଛି ଅଭିଜ୍ଞତା ହୁଅନ୍ତା।
ଆପଣଙ୍କ ଯଦି ଏଇଥରକ ବାହୁଡାରେ ଆସିବେ ମୋ ନମ୍ବର ତ ରଖିଲେ
ହଁ ରଖିଲି ଆପଣଙ୍କୁ ପୋ
କରିବେ ହେଲା ପୁଅଟା ଭାବିକି ରଖିବେ ବୁଝିଲେ ଯେ ଯେତେବେଳେ ଫୋନ କରିବେ ମାନେ ମୁଁ ସେଇ ସମୟରେ ଥିବି ବୁଝିଲେ ବାହୁଡା ବେଳକୁ
ସେଟା ପୁରା ବାହୁଡା ବାହୁଡା ବେଳେ ରହୁଛି।
ବାହୁଡା ସୁନାରେ ବେଶ। ନା ରଥ ବେଳକୁ ଯାଏନି ରଥ ବେଳକୁ ତ ଯାଇପାରେନି।
ନଅ ଦିନି ମାଉସୀ ମା ମନ୍ଦିର ମୋ ମାଉସୀ ମା ମନ୍ଦିର ପାଖରେ ନଅ ଦିନି ରୁହନ୍ତି ନଅ ଦିନି ପରେ ବାହୁଡ଼ା ପୁଣି ଫେରନ୍ତି।
ଆଉ ସେ ଫେରିବା ସମୟରେ। ଆସୁନାହାନ୍ତି ଯିବେ ଆପଣଙ୍କର ଏଇ ଯୋଉ ଇଏ ଦିନ ରୁକ୍ମଣୀ ବିବାହ ଦିନ ଯିବେ।
ନା ଆଉ ରୁକ୍ମଣୀ ବିବାହ ଯାଇପାରିବିନି ମୁଁ ଏକା ଘରେ ଅଛି। ତ ସିଙ୍ଗିଲି ଆଉ ଟିକେ ଟିକେ ତ ପ୍ରୋଗ୍ରାମ୍ ଅଛି କୁଆଡ଼େ କୁଆଡ଼େ ଯିବାକୁ?
ଆଜ୍ଞା ଆଜ୍ଞା ହଁ ହଉ ହଉ ଠିକ ଅଛି।
ହଁ। ହଁ ଏମିତି ମିଶିକିରି ଗଲେ ଟିକେ ଭଲ ଲାଗେ ଆଉ ଅନ୍ୟମାନେ ସବୁ ଆମ ପଡ଼ିଶାର ଲୋକ ସବୁ ଅଛନ୍ତି। ପିଲାମାନେ ଏବେ ଜଷ୍ଟ ରଜରେ ଆସିଥିଲେ ସବୁ ପଳେଇଲେଣି ଆଉ ହଁ ତା ପୁଅକୁ ମଧ୍ୟ କହିବି ଯଦି ଆସିବ ରଥ ଇଏ ବାହୁଡ଼ା ବେଳକୁ ଯଦି ସେତିି ସେଇ ସମୟ ବେଳକୁ ହେବ ଯଦି ଚେଷ୍ଟା କରିବି ଯିବା ଲାଗି। ଠାକୁରଙ୍କର ପୁଣି ଇଚ୍ଛା ଉପରେ ସବୁ ନିର୍ଭର କରେ ହଁ। ହଁ ତାଙ୍କ ତାଙ୍କ ହାତରେ ତ ସବୁ ଆଉ ହୁଁ।
ମା ସମୟ ସରିଲାଣି ଏବେ ମୁଁ ରଖୁଛି ମୁଁ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।
ଜୟ ଜୟ ଜଗନ୍ନାଥ।